ହଁ, କୁଅ?
ଆଉ କଣ କରୁଛ?
ଏଇ ବସିଥିଲି ଟିକେ ଅଣ୍ଟାଟା କମ୍ ତ ଭଲ ଲାଗୁନି।
ଓହୋ! ଆଉ ଆଜି ତମର ସବୁ କଣ ଆଇଟମ୍ ସବୁ ହେଇଥିଲା। ଏ ସବୁ ସାଧା ଉପରେ ହେଇ ଥିବ।
ହଁ, ହଁ ଆଜି ମଙ୍ଗଳବାରଟା। ଆଉ଼
ହୁଁ।
ତମର।
ଆମର ଆଜି ଟିକେ ପନିରି କରିଥିନୁ। ଆଉ ରୁଟି, ଡାଲମା, ହେଇଥିଲା।
ଓହୋ! ପନିର କଣ ଘରେ ବନେଇଥିଲ! ନା କିଣିକି ଆଣିଥିଲ?।
କିଣା, ଘରେ ଆମର ତ ଗାଈ ନାଇଁ ପନିର ବନେଇମୁଁ ଘରୁ ନାହିଁ, ଆମର ସବୁ କିଣିକିନା। ତମର ଆଜି ସଉ କଣ କଣ ଆଇଟମ୍ ହେଇଥିଲା?
ଆମର ଡାଲମା, ଭଜା ହେଇଥିଲା ଆଉ।
ଅହଁ କାଲି ତ ଅଛି, ବୁଧବାର ନାଇଁ କି? କାଲି ଛ ବାର ଏଇ ଯୋଉଁ କାଲି କଣ କହୁଥୁନୁ କି ଆମର ଟିକେ ମାଛ ଛେନ୍ତରା କରିବାର ଥିଲା ତ କାଲି? ଆଉ କେମିତି କଣ କରାଯାଏ ତମେ ଜାଣିଚ ନା?
ହୁଁ।
କେମିତି କଣ କରାଯାଏ କହିନେ ନା ନାଇଁ କଣ କେମତି? ତାର ମାଛର ପିସ୍ ନା ମୁଣ୍ଡ କେମତି କଣ ସବୁ ହୁଏ?
ବେଶୀ ତ ମୁଣ୍ଡ ଟା ପକାଯାଏ। ଯଦି ମୁଣ୍ଡ ସଟ୍ ଥିବ ପିସ୍ ଯଦି ଗୋଟେ ଆମେ ପକେଇବା ଚଳିବ।
ଓହୋ! ପିସ୍ ଟାରେ କଣ କି କଣ୍ଟା ଥାଏ ନା, ସେଥିପାଇଁ
ହୁଁ।
ଖାଇବା ପାଇଁ ଟିକେ ଅସୁବିଧା ଲାଗେ, ମୁଣ୍ଡରେ କନେ ହବନି କି?
ହଁ, ମୁଣ୍ଡ ତ ଛେଞ୍ଚଡ଼ ମାନେ ତ ମୁଣ୍ଡ। ମାଛ ମୁଣ୍ଡ ଟାହିଁ ପକାଯାଏ।
ହଁ, ସେଟା କେମତି, କଣ କଣ ଆଉ ସବୁ ପଡେ, କେମିତି କଣ ହୁଏ?
ପନିପରିବା-ଆ ଆମର ଯେମତି ମିକ୍ସଚର ଯେମିତି ପନିପରିବା ସବୁ
କଣ କଣ ସବୁ କରିବା ପଡେ କହୁ ନା?
ପରିିବା ନା କଣ କରିବା ଏ ପୁଇ
ହୁଁ।
ପୋଇ ପତ୍ର ଟା ଟିକେ ଅଧିକ ପଡେ। ଆଉ ତମେଁ ପକେଇ ପାରିବ ବି ବୁଟେ ଯାଇକି ଯୋଉ ଇଏ ରହୁଛି, କଣ କହିଲ ସୋୟାବିିନ ବି ପକେଇକି କରେ। ଆଳୁ ଆଳୁ ଗାଜର ବିଟି ବୋଇତାଳୁ ଆମ ଭ ପୋଟଳ ଛୁଇଁ ବଡ଼ି ଖୁମ୍ଭ ଆଳୁ ସାରୁ ସେଇଆ ମିକ୍ସଚରରେ ଯେତିକି ଆଇଟମ କବି ଗ୍ରୀନ୍ ମଟର ଯେତିକି ଆମର ମିକ୍ସଚର ଡାଲମାରେ ଯେକୌଣସି ବି ପରିବା ପଡିବ ସବୁ ପରିବ ହଣ୍ଡିଆରେ ବି ପଡିପାରିବ
ହୁଁ ହୁଁ
ଞ୍ଚଟାରେ ସେଇପଉ କଣ କରିଲ ତେଲରେ ପୁରା ଟିକେ ଅଧିକ ତେଲ ଦେଇକି ଛାଣ୍ଲା ଟାଇପ ର ଗୋଟେ କରିବ
ଶୁଣ ଯୋଉ ଗାଜର ଫାଜର ପଡିବ ନା ଗାଜର ବିଟି
ହଁ ଗାଜର କହିଥିଲି ବା ବିଇଟିଟା କହିନଥିଲି
ଓହୋ ହଁ ତ କେମିତି କଣ କରାହେବ ସବୁ ପରିବା କାଟିକିନା ତା କୁ
ବ କରିଲାରରେ ହଁ ତେଲ ରେ ଟିକେ ପରା ଅଧିକ ତେଲରେ ଟିକେ ପରା ଭଜା ହେବ ଯେ ସେ ଟିକେ ଅଧିକ ତେଲ ଦେଇକି ଟିକେ ଭଲ ହେ ଫ୍ରାଏ କରି ତେଲରେ ସିଝିବ ସେ
ହୁଁ
ତାପରେ ଯୋଉ ତେଲ ପକେଇକି କରିବାକୁ ସ ତୋଳି ଦବା ପୁରା ସିଝେଇ ଦବା
ହୁଁ
ଅଦା ରସୁଣ ପେଷ୍ଟ କରିଥିବ
ହଁ ଅଦା ରସୁଣ ଆ ପିଆଜ
ହୁଁ ମସଲା ଯେମିତିତି ମସଲା ମସଲା କଷା ତରକାରୀ ଯେମିତି ହୁଏ ସେମିତି ମସଲା କ କଷି ଦବ
ମାନେ କଣ ଆଗେ ପିଆଜ ପକେଇଦବୁ
ହୁଁ ଏ ଯୋଉ ସ୍ନାନ କରିବ ଏଜ ହେଇଗଲା ପରେ ଅଦା ରସୁଣ ପେଷ୍ଟ ପକେଇବା
ହଁ।
ଅଦା ରସୁଣ ପେଷ୍ଟ ପକେଇ ସାରିଲା ପରେ। ତାପରେ ପାଣି ଦବ ଲୁଣ ହଳଦୀ ଲଙ୍କାଗୁଣ୍ଡ। ଧଣିଆ ପାଉଡର ଜିର ପାଉଡର ଗରମ ମସଲା।
ମାନେ ପରିବା ରେ ଆଗେ ଲୁଣ ପଡି ନଥିବ କି।
ହଁ ସେଥିରେ ଲୁଣ ପକେଇଥିବ ଅଳ୍ପ। ଆଉ କିଛି ପକେଇବ ମସଲାରେ।
କସିଲା ହଁ କସିଲା ବେଳେ ପକେଇ ଦେବୁ।
ନରେ ହୁଁ।
ହୁଁ।
ମସଲା ଗୁଣ୍ଡ ପକାଇ ଦେବୁ ଗୋଟା ମସଲା ଯଦି ଥିବ‌ ହଁ।
ହୁଁ।
ମସଲା କୁ କସିବୁ ଭଲ କି। ପାଣି ଢାଳି ଦେଇକି କସିବୁ ତାପରେ ଯୋଉ ପରିବା ଗୁଡ଼ା ସିଝି ଯାଇଥିବ।
ହଁ।
ତାକୁ ମସଲା ରେ ପକେଇବ।
ହୁଁ।
ଦହି ପତ୍ରକୁ କାଟିକି ଟିକଟିକ କରି ରଖିଥିବ ଆଉ ପରିବାକୁ। ଏବେ ପୋ ପୋଇ ପତ୍ରକୁ ପକେଇଦବ।
ପୋଇ ପତ୍ର‌କୁ ପକେଇ ସାରିକି ତାକୁ ଘାଣ୍ଟି ଘୁଣ୍ଟା ଦେଇ ମସଲାରେ ଟିକେ ପାଣି ଦେଇ ଦେଇକି
ପାଗି ଗନେ ହଁ ଯେତେବେଳେ ମସଲାଟା ମିଶିଯିବ ପୁରା।
ହୁଁ ତାପରେ ଏଇ ଶାଗଟା ପକେଇ ପୋଇ ଶାଗଟା ପକେଇ ସାରିଲା ପରେ ଭଲକି ଘାଣ୍ଟିକି ସିଝେଇଦବ ଟିକେ ପୋଇ ସାଗଟାକୁ।
ମାନେ ଶାଗଟା ସିଝିବା ପର୍ଯ୍ୟନ୍ତ ନା କଣ?
ହଁ ହଁ ସବୁ ପୋଇଶାଗ ସେଇନା ସିଝିବ ତିନି ଚାରି ଥର ଘାଣ୍ଟି ଦେଲେ ହେଇଯିବ।
ଆଉ ଟିକେ ମାଡି ମାଡି ଦବ ଭଲସେ ସିଝିଥିବ ପରିବାଟା
ହଁ ତ ସେଟା ତେଲରେତ ଭଲକି ସିଝେଇ ଦେଲେ ତାପରେ ଆଉ କିଛି ଦରକାର ନାହିଁ।
ହୁଁ ଖାଲି ମାନେ ଗୋଳେଇବା କଥା ମସଲାରେ ପକେଇକି ଘାଣ୍ଟିବା କଥା ଆଉ
ଆ ଗରମ ମସଲା ଧନିଆ ପାଉଡରେ ଲାଷ୍ଟକୁ ପକେଇ ଦବ ମାଛ ମୁଣ୍ଡକୁ ଛେଚିକି ପକେଇଦବ। ଭଲକି ଘାଣ୍ଟି ଘୁଣ୍ଟି ଦେବ ହେଇଗଲା ଆଉ
ହଁ ତାହେଲେ ଏମିତି ସବୁ କରାଯାଏ।
ହୁଁ ଉୁଁ
ମାଛ ଉପରେ ଆଉ କଣ ଆଇଟମ ସବୁ ଶିଖିଛ ତମେ ଛେଞ୍ଚଡାତ ହବ ମାଛ
କଞ୍ଚା ମାଛ ଗୋଟେ ହୁଏଯେ।
ହୁଁ ଉୁଁ
ଏମତି ଗୋଟେ କଞ୍ଚା ମାଛ କାଳେ ଗୋଟା ହୁଏ।
ମାନେ ବେସର ଦେଇକିନା କେମିତି ହୁଏ ହେତା।
ହଁ ହୁଁ। ବେସର ଦେଇକି ଯେମିତି ସୋରିଷ ମସଲାଟା ହୁଏ ସେମିତି। ହବ ଆଉମାନେ ଛୋଟ ଛୋଟ ମାଛ ହେଇଥିବ। ସେରାକୁ କଣ କହିଲ ମାନେ ଛାଣିବନି। ଖାଲି ବାଛି ଦେଇକିନା କଣ ଗୋଟା କାଳେ ସେମିତିଆ ହୁଏନି। କଞ୍ଚା ମାଛ ତରକାରୀ।
ଓ ହୋ ସେଟା ମାନେ କଞ୍ଚା ଖାଲି ମସଲା ସାଙ୍ଗରେ ଗୋଳେଇକି କରାଯାଏ।
ସେଇଟା ମୁଁ ଏତିକିତ ଜାଣିଛି ମୁଁ ଟିକେ ଭଲସେ ଆଇଟମଟା ଯାଣିନି। ଜାଣିନି କିନ୍ତୁ ଫ୍ରାଏଟା ଜାଣିଛି ମାନେ କଞ୍ଚା ମାଛକୁ ଡାଇରେକ୍ଟ ମସଲା ଗୋଳେଇକି ତା ନା ନା କଞ୍ଚା ମାଛକୁ ଡାଇରେକ୍ଟ ତାୱାରେ ପକେଇଲୁ ଟମାଟ ଛୋଟ। ଛୋଟ ବୋଲି ପୁରା ଛୋଟ ହେଲେ ଚଳିବ ମିଡିଅମ ହେଲେ ଚଳିବ। ସେଇଆକୁ ହଁ ଦେଲୁ ମସଲା ଗୋଳେଇକି ସୋରିଷ ମସଲା। ଆଉ ପିଆଜ ଟମାଟ ପକେଇକି ତାୱାରେ ପାୟ ନୋଳା ପୋଡା ଟାଇପର ଗୋଟେ ହ କରିଦେବ ଭଲ ଲାଗେ ଟେଷ୍ଟ କରିକି
ଶୁଣୁନ କଞ୍ଚା ମସଲାଟା ଗୋଳେଇକିନା ଡାଇରେକ୍ଟ କରିବ ଆଉ ମାନେ ମସଲାଟା କୋଷା କଷି ନାହିଁ।
ନାଁ ନାଁ ହୁଁ ଏକାଥରେ ମାଛ ମସଲା ସବୁ ଏକାଥରେ। ସେଇଠି ମାଛ ହେଇଯିବ
ହୁଁ
ତମେ କରୁଛ ନା
ନା ମୁଁ କେବେ କରିନି ତ
ଓହୋ ମାଛରେ ବହୁତ ଆଇଟମ୍ ଅଛି
ମାଛ ତ ମାନେ ତରକାରି ମୁଁ ଜାଣି କରିଦିଏ ଆଉ ଏଇ ଯୋଉ କଞ୍ଚା ତାର ମୁଁ ଜାଣିନି ମାନେ ତାକୁ ଡାଇରେକ୍ଟ ମସଲାରେ ଗୋଳେଇକିନା ମାନେ ତେ ତାୱାରେ ଭଜାଯିବ ନା କଡ଼େଇରେ
ତାୱାରେ ତେଲ ପକେଇଦବା ମାଛ ପକେଇଦବ ମସଲା ପକେଇଦବ ପିଆଜ ଟମାଟୋ ସବୁ ଏକା ସାଙ୍ଗରେ ପକେଇଦବ ଲୁଣ ହଳଦୀ ଲ ଙ୍କା
ମାନେ ଏଟା କଞ୍ଚା ବାସିବନି ସବୁ ଠିକ୍ ହେଇଯିବ ତ
ନା ନୁ ସେଇଥିରେ ହବ ଟିକେ ତେଲ ଅଧିକ ଦବ ଦେଇକି ତାକୁ ଭଲକି ଟିକେ ଭାଜିବ ମାନେ ମୁଁ କହିଲି ଖାଲି ନୋଉଟ ପୋଉଟ କଲେ ସିଏ ମସଲା ଭିତରକୁ ବି ଭେଦିବ ସିଝି ଯିବ ମସଲା ଲାଗିକି ବି ପୋଡ଼ ପୋଡ଼ ହବ ଭଲ ଲାଗିବ
ଓହୋ ମାନେ ଏମତି କରାଯାଏ ହଁ ଦେଖିବା କରିବି କେବେ କଣ ଲାଗୁଛି ଆଉ ଆଉ ମାଛରେ ସବୁ କଣ ଆଇଟମ୍ ମାନେ ତରକାରି ହୁଏ ଆଉ ନୋଳା ପୋଡ଼ା ହୁଏ ଗୋଟେ ମାଛର ନୋଳା ପଡ଼ା ପତ୍ରରେ ପୋଡନ୍ତି
ହୁଁ ହୁଁ
ଆଉ କଣ ହୁଏ ମାଛରେ ମାଛଟା ମାନେ ଅଧିକାଂଶ ଲୋ
ଛେଞ୍ଚଡା
ହୁଁ ଛେଞ୍ଚଡା ମାଛ ଫ୍ରାଏ
ହୁଁ
ଖାଲି ବି ଭଜା ମାଛ ଲୋକ ଭଲ ପାଆନ୍ତି ଖାଇବା ପାଇଁ ହଁ ଯେଉଁ ଛଣା ମାଛ ଟା ଛଣା ମାଛଟା କଡକଡିଆ କରିକି ଛାଣିଦେଇଥିବୁ ସେ ମାଛ ଟା ମାଛରେ ବହୁତ ପ୍ରକାର ଆଇଟମ ନାଇଁକି
ହୁଁ
ମୁ ତ ଜାଣିଥିଲି ଏତେ ଆଇଟମ୍ ହୁଏ ବୋଲି ଆଉ
ମାଛଟେ ଭଜା ମାଛ ଟା ବି ଟେଷ୍ଟେ ବେଶୀ ଖାଇବାପାଇଁ
ହୁ କୋଉଟା କହନି କଞ୍ଚାଟା
ଆଜି
ଓହୋ ଭଜା ଟା ହଁ ନା ମୁଁ କହିଲି ମୁଁ ତ ଜାଣିନି କେମିତି କଣ କରାଯାଏ ତମ କଠାରୁ? ମୁଁ ଦେଖାଦିନେ ବନେଇବି ସେମତି। କେମିତି ଲାଗୁଚି ତମକୁ ଫୋନ କରିକି ଜଣେଇବି। ନା କଣ। କହିବି ଯ କେମିତି କଣ ହେଇଚି। ସେଟା ତମ ଭଳି ଟେଷ୍ଟ ମୁ କରିବାର କି ନାଇଁ ଜାଣିନି। ହଁ ହଉ ତାଲେ ଛା
ହଁ ହଁ।
ହଁ।